ହ୍ୟାଲୋ। ହେଲୋ।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
ଶୁଣା ଯାଉନି ଠିକ୍ ସେ? ହେଲୋ।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
ହାଲୋ ଶୁଣା ଯାଉନି ଠିକ ସେ।
ଏବେ ସୁନଗଲା?
ହଁ ଏବେ ଶୁଣାଗଲା ମୁ ପାଖରେ କହିବ ଆଁ।
ଅ ହଁ କଣ କରୁଛନ୍ତି?
ଏଇଠି ବୁଲୁଛି ଜଳଖିଆ ପତ୍ର ସରି ଯାଇଛି ଆ ରୋଷେଇ ସେଇ ପାଇଁ କିଛି ହେଇନି। ଆଉ ରୋଷେଇ ଟିକେ ଲେଟ୍ ହେବ ଅଧା ଅଧି ହେଇଛି ଖାଲି ଆଉ ଡାଲି ଖାଲି ବସି ଦେଇଛି ଆଉ ଭାତ ହେଇଯାଇଛି ତ କରୀ କିଛି ହେଇନି ଛୁଆ ଏବେ ସ୍କୁଲରୁ ଆସିଲେ ତ। ତାଙ୍କୁ ଟିକେ ଡ୍ରେସ ଫ୍ରେସ୍ ଚେଞ୍ଜ ଚେଞ୍ଜ କରଉଛି ଆଉ।
। କଣ ଖାଇଥିଲି କଣ ସଖାଳେ?
ସକାଳେ ସୁଜି ଉପମା ହେଇଥିଲା। ଛୁଆ ନେଇଥିଲେ ଆଉ ସେଇଟାକୁ ଆମେ ଖାଇଥିଲୁ।
ଓ ହୋ। ଅଳ୍ପ ସେଇ ଉଡା।
ହଁ ଏବେ ତ ଛୁଆ ମାନେ ଛୁଆଙ୍କ ପାଇଁ ଯାହା ହେବ ସେଇଟା ହିଁ ଆମ ପାଇଁକି ଆଉ ଆମର କିଛି ଆଉ ପର୍ସନାଲ୍ ହଁ ଆସିକି।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
ସେଇଟା ହେବ। ହବ ଖାଲି ଆଉ, ଆଉ ତମେ କଣ କରିଥିଲ?
ମୁଁ ଏଠି କଲେଜ ବାହାରିଥିଲି ଆଉ ଗଲିନି ଆଉ ଘରେ ବସିଲି।
କାହିଁକି?
ଖରା ହଉଛି ଜୋର ଜୋରେ।
ଜୋରସ ଖରା ହ
ସେନ୍ସ ଲେସ୍ ହେଇଯିବ ମଣିଷ।
ଆ ଆଉ କଣ ଖାଇଥିଲ?
ମୁଁ ତ ଖାଇଥିଲି ସକାଳେ ବାବାଙ୍କ ପାଇଁ ଯାହା ଟିଫିନ ହେଇଥିଲା ଆମେ ସେଇଆକୁ ଖାଇଥିଲୁ। ରୁଟି, ଭଜା। ଆମେ ତ କିଛି ତରକାରୀ ପତ୍ର ତ କି ତିନି ଦିନ ହେଲାଣି ରହିବ ହିଁ ନାଇଁ।
ନାଇଁ ନାଇଁ ଏବେ ତ ଗରମ ଟା ଟିକେ ବହୁତ ଜୋର ପଡୁଛି ନା। କାରଣ ମ ମ ମଝିରେ ଟିକେ ଥଣ୍ଡା ହେଇଥିଲା ଏବେ କିନ୍ତୁ ବହୁତ ଜୋରେ ପଡୁଛି।
ହେଇଛି ହ ସେଇଆ କୁ ଖାଇବୁ ଆଉ ଖାଇ ଦେଇଥିଲୁ। ଓହ ସଖାଳେ ଆଉ ଏଇନା କଣ ଭାତ ଧରିକି ହବ ଆଉ। ଏଇଠି ଆମ ଭାତ ସାଙ୍ଗେ ସାଙ୍ଗେ ହୋଉଚି ସାଙ୍ଗେ ସାଙ୍ଗେ ହୋଉଚି। ଦେଖ ଆଉ ଗରମ ଗରମ ଖାଇବା ଟା ଟେଷ୍ଟ ଲାଗୁଚି।
ହଁ ଟିକେ ଥଣ୍ଡା ହେଇଗଲେ ଭଲ ଲାଗୁନି, କିନ୍ତୁ ଏବେ ଯୋଉ ଗରମ ହୋଉଚି ନା।
ଗରମ ଳେ ବି ଆଉ ଗରମ ଖାଇବାକୁ ହିଁ ଭଲ ଲାଗେ, ଥଣ୍ଡା ହେଇଗଲା ଆଉ ଖାଇବା ଇଚ୍ଛା ହବନି କୋଉ ଜିନିଷ ଟା।
ଇଚ୍ଛା ହବନି ନା
ହେଇଯାଆନ୍ତି ଲାଗିଯାଆ
ହଁ ହଁ ହଁ।
ଥଣ୍ଡା ଜିନିଷ ଟା।
ଥଣ୍ଡା ଜିନିଷଇଟା
ରମ ଟା ଖାଇଦବା ଆମ ସାଙ୍ଗେ ସାଙ୍ଗେ ରୋଷେଇ ହବ ସାଙ୍ଗେ ସାଙ୍ଗେ ବସିଥିବ ସେଈ ତତଲା ତତଲା ଥଣ୍ଡା ହୋଉଥିବ ଖାଇବୁ।
ଖାଉଥିବ ମାନେ ଟିକେ ଟିକେ ଖାଉଥିଲେ ବି ଇଆଦୁ ଥଣ୍ଡା ହେଉଥିବ ନାହିଁ।
ହଁ।
ହଁ।
ଦେଖ ସବୁ ସୋଇଛନ୍ତି, ଆଉ କରିବେ ଖାଇବୁ ସାଙ୍ଗେ ସାଙ୍ଗେ ହବ ଭାତ ରନ୍ଧା ହବ ସାଙ୍ଗେ ସାଙ୍ଗେ ସଙ୍ଗ ସାଙ୍ଗ ଖାଇବୁ। ହଁ
ଓ ଆଉ ମାଆ କଣ କରୁଛନ୍ତି?
ମାମା ଏ ତଳେ ଶୋଇଛନ୍ତି। ସକାଳୁ ଜଲଦି ଉଠି ଯାଉଛନ୍ତି ତ ଆଉ ସେପାଇ ଶୋଇପଡୁଛନ୍ତି।
ସେଇ ତ ସ୍କୁଲ ଯିବା କଲେଜ ଯିବା ଡୁଟି ଏ ସବୁ
ନାଇ ନା ଆମ ଘର କାମ ସରିଲା ବେଳ ଛଅଟା ସାତଟା ହେଇଚି।
ଛଅଟା ସାତଟା ହେଇଯାଉଚି।
ଅପର ଘର ଭଳା ତଳ ଘର ଭଳା ବାହାର ଭଳା।
ସେଇଟା ତ ନିଜେ ତ କରିବାକୁ ପଡୁଚି ଏମିତିରେ ବି ଯେତେ ଜଲ୍ଦି ଉଠିଲେ ବି ମାନୁ
ବାସ ଜଲଦି ସକାଳ ହେଇଯାଉଚି।
ଜଲଦି ସକାଳ ହେଇଯାଉଚି ଏବେ ମାନେ ଖରା ଦିନଟା ନା।
ବାହାର ଗୁଡାକ ବାହାର ଗୁଡାକ ସଖାଳ ହେଲେ ଓଳେଇବାକୁ ଭଲ ଲାଗିବ।
ନାଇଁ ନାଇଁ ନିଚୁ ଖରାପ ଲାଗି
ସମସ୍ତେ ଭଳେଇ ସାରିଥିବେ ନିଜୁ
ନିଯୁ ଖରାପ୍ ନିଜ ନିଜୁ ଖରାପ ଲାଗିବ ସେଥି ଏତେ ଜଲ୍ଦି ଉଠିଗଲେ ଆ କିଛି କାମ ହେଇନି ଏମିତି ମାନେ ଟିକେ
ବା ହଁ ତବେ ଚାରିଟା ଭିତରେ ଉଠୁଛନ୍ତି।
ଚାରିଟାତ ରୁ ଉଠୁ ଛନ୍ତି ଯେ ମାମା କିନ୍ତୁ ଶୋଇବାଟା ଟିକେ ଜଲ୍ଦି ହେଲେ ଉଠିବାଟା ଟିକେ ଜଲ୍ଦି ହ ହଁ।
ହୁଁ। ବାବା ତ ଆସିଲ ଆଳୁ ଏଗାରଟା ବାରଟା ରାତି
ଓହୋ ଆସିଲା ପରେ ଖାଇବା ପିଇବା।
ଖାଇବା ପିଇ ଆମେ ଖାଇଦୋଉ ଜଲ୍ଦୀ ବା ଆମେ କି ଖାଇଦବୁ ଆଉ ଏତେ ସମୟରେ ଖାଇବା ହଜମ ହବନି।
ହଜମ ହେବନି ଲେଟ୍ ରେ ଖାଇଲେ
ହଁ ସେ ସିନା ବାବା ହେରିକା ସାତଟା ଆଠଟା ବେଳ ଉଠୁଛନ୍ତି ହଁ ଚଳି ଯାଉଚି। ତାଙ୍କର ଆମେ ସାତଟା ଆଠଟା ବେଳୁ ଉଠିଲା ବେଳୁଆ ହବ।
ହବ କାଇଁ ଅସର ନଥିବ।
ଖାଇବା ଗୁରା ପେଟରେ କଣ
କା ମନେ ପକେ ଦେବ ବଧ ଲାଗିବ ଆଉ ଆମର ବି ତ ସେଇଆ ଆଉ।
ସାତଟା ଆଠଟା ହେଲାଳୁକୁ ଖାଇଦଉ। କାରଣ ରାତିରେ ଯେତେ ଜଲଦି ଖାଇଲେ ଭଲ।
ହଁ ଯେତେ ଜଲଦି ଖାଇବ ତାପରେ ଶୋଇଲା ବେଳକୁ ଯେମିତି ପେଟରେ ଦାନା ନ ମାନେ ଟିକେ ନଥିବ ପାଣି ଫାଣି ପିଇକି ଶୋଇବ।
ଜଲଦି ଖାଇଦଉ।
ଜଲଦି ଖାଇକି ଜଲଦି ଶୋଇଲେ ତ ମାନେ ଜଲଦି ଶୋଇବାକୁ ହବ ନା। ଜଲଦି ଖାଇକି ଟିକିଏ ଏପଟ ସେପଟ ହେବ।
ହଁ ମୋ ଆଇ ପୁଣି ଦିଟା ରାତିରେ ଉଠେ।
କିଏ?
ଭାଇ ଦିଟା ରାତିରୁ ଉଠେ।
ହଁ।
ଉପର ଘର ଓଳେଇବ ସିଏ ଉପର ଘର ଓଳେଇବ ତଳ ଘର ଓଳେଇବ। ମାମା ବାହାର ତକ ଓଳେଇବେ ଫୁଲ ତୋଳିବେ ଦୋଳିକି ଆସିଲା ବେଳୁ ହେଇଯାଇଥିବ ସକାଳ।
ଓ ହୋ।
ମାମା ଚାଟା ରାତିରୁ ଉଠିକି ପୁଣି ବାହାର ତକ ଆମ ବହୁତ ବ ଏରିଆ ଟା ନା। ବାହାରଟା ଓଳେଇବାକୁ ସମୟ ଲାଗିବ।
ଏତି କାହାକୁ ରଖିନାହାନ୍ତି, ଯେମିତି କାମ ଫାମ କରିବା ପାଇଁ
ହଁ ଏଠି କଣ କାମ କରିବାକୁ, ଆମ ଏରିଆ ଆମେ ଯେମିତି ସାଇସ୍କ ରଖିବୁ ସେତି ସେମାନେ କଣ କରିବେ?
ସେ ଯା ହୋଉ ଠିକ କଥା।
ନହିଁ ଏ ଏହିଇସବୁ ଭିତରେ ତ ଏକ୍ସରସାଇଜ୍ ହେଇଯାଉଛି ଆଉ ଏମିତିରେ ଆମେ ଯଦି କିଛି ନ କରିବା, ମାନେ କୋଡ଼ିଆ ହେଇଯିବା।
ହଁ ଆମର ଗୋଟେ ଗାଈ ଅଛି, ଗାଈ ଅଛି ତାର ତ ସେବା କରିବାକୁ ପଡିବ ନା ନାଇଁ?
ହ ଗାଇ, କ୍ଷୀର ଦଉଛନ୍ତି? ଆଛା, ହ ତାହେଲେ ଭଲ ସବୁ ଜିନିଷ ମାନେ ଘରେ ଆଭେଲେବୁଲ ନାଇଁ?
ତା ତାକୁ ତ ସ ଖାଇବାକୁ ନଦଲେ ମାନେ ଡାକି ବ ପୁରା ବୋଗଦେଇବ ମାନେ
ଚିଲଉଥିବ ଆଉ ହଁ ଚିଲଉ ଥିବ ଆଉ, ସେ ତ ଘରର ଗୋଟେ ସଦସ୍ୟ ନା।
ସିଏ ଏମିତି ମୁଣ୍ଡ ଟେକିକି ଡାକିବ
ମୁଣ୍ଡ ଟେକିକି, ହଁ ଏମିତି ତ, ମୁହଁ ଟେକିକି ସବୁ ଡାକନ୍ତି, ଛୁଆ ମାନେ
ସିଏ ପୁରା ଗେଲ କରିବ ମାନେ, ଗେଲ ଗଲା ପରେ ଗେଲ କରିବ। ତାପରେ ତାର ସରିଗଲେ, ମାରିଦବ ଆଉ ଯିଏ ହେଲେ ମାରିଦବ ତାକୁ। ମାରିକି ଫୋପାଡି ଦବ, ହଁ, ଏବେ ଜନ୍ମ କରୁଛି ନା? ଆଉ ସମସ୍ତଙ୍କୁ ମାରିି ଫୋପାଡି ଦବ।
ହଁ ସେଇ କଥା, ଘର ଲୋକଙ୍କୁ ଛାଡ଼ିକି ଏ ଯେମିତି କିଏ ଆସିଲେ, ମାଇଁ ହଁ, ମୁଁ ଏମିତି ସବୁ ଆସିଲେ, ସେ ଏମିତି ମାନେ ଗେଲ କରିବନି।
ନାଇଁ ନାଇଁ। ସେ କାହାକୁ ପୁରଇବନି, ପାଖରେ ହଁ, କାହାକୁ ପାଖରେ ପୁରେଇବନି ସେ।
ସିଏ ତ ଆମର ମାନେ ଘରର କଣ ସିଏ ବି ଗୋଟେ ମେମ୍ବର ନା।
ହଁ।
ସିଏ ବି ଗୋଟେ ସଦସ୍ୟ ନା ଘରର, ସି ଦେଖୁଛି ମୋ ମାନେ ମୁଁ ମୁଁ ଯାହାକୁ ଜାଣିଛି, ଚିହ୍ନିଛି, ସେଇମାନେ ହିଁ ମୋତେ ଖାଇବା ପିଇବା ଦେବେ ନାହିଁ
ସାର ଗୋଟେ ଇଏ, ତାକୁ ନ ନ ଗେଲା କଲେ ଆଉ ତୁ ତା ସାମ୍ନାରେ ଆଉ କାହାକୁ ଗେଲ କରିଦବ, ସିଏ ପୁରା ପାଗଳ ହେଇଯିବ।
ବବୋଉଥିବ, ନାଇଁ?
ହଁ, ମତେ କାହି ଗେଲ କଲନି ବୋଲି ମୁଣ୍ଡରେ ଯେମିତି ଖେଞ୍ଚିଦବ।
ଗେଞ୍ଜିୁଥିବ ଆଉ, ହଁ ମୁଣ୍ଡରେ ଗେଞ୍ଜିବ ନହେଲେ ବୋବେଇବ ଏମତି ହ ହମା ରଡ଼ି କରିକିରି ବୋବେଇବ ଖାଲି ଅନେଇ ଅନେଇକି। ସେମିତି ଅଛି, କାରଣ ମୋ ଉ ଆମର ମାଉସୀ ଘରରେ ଅଛି ନା ଆମ ମାଉସୀ ଘରେ, ଆମ ମାମୁଁ ଘରେ ଏମିତି ସବୁ ଛୋଟବେଳେ ସବୁ ମାଆ ମାନଙ୍କ ସାଙ୍ଗରେ ଯାଉ ତାଙ୍କ ସେ ସେମିତିକା ଆଉ ଖାଲି ସେମାନେ ଗାଈ ଫାଇ ମାନେ ଦେଖା ଦେଖି କର କରନ୍ତି, ଖାଇବାକୁ ଦିଅନ୍ତି, ଆହାର କୁଟା ଫୁଟା ସବୁ ଦିଅନ୍ତି, ଆମେ ଖାଲି ଠିଆ ହେଇକି ଦେଖୁ। ରଖ ଆମେ ବି ଅଜଣା ନା, ଆମ ଘରେ ଗାଈ ଫାଇ ଏମତି ଓ ଅଜଣା ନା, ନା ମୁଁ, ସେଥିପାଇଁ ଦୂରେ ଥାଇକି ମତେ ଯଦି ମାଉସୀ କହିଥିବ ଏମିତି, ତା ଆଗରେ ଟିକେ ଫୁଟା ଫୁଟା ପକେଇବା ପାଇଁ ମୁଁ ଏତେ ଦୂରରୁ ଠିଆ ହୋଇକରି ପୁରା ଏମିତି ପକାଇଦେବି ତା ସାମ୍ନାକୁ।
ଇଏ ମାରି ବେ ମାନେ ଦରମାର କରିଦେବେ ମାରିଲେ।
ମୁଁ କହିବି ନା ନା ସେ ସିଙ୍ଗରେ ଲାଟ ଇଏ କରିଦବ ମାରିଦବ।
ସେ ମାରିଲେ ମାରିବେ ମାନେ ଦରମରା କରିଦବେ ମାରିକି।
ତାଏ ନାଇଁ ନାଇଁ ପଶୁ ପାଳିଲେ ଭଲ।
ଗାଈ ପାଳିଲେ ଭଲ।
ଭଲ। ହଁ ଠିକ କଥା ଗାଈ ଗୋରୁ ପାଳିଲେ ଭଲ ଘରୁ
ଏ ଯୋଉ କୁକୁର ରଖୁଛନ୍ତି ସେଇଟା ଟା ଭଲ ନୁହେଁ।
ହଁ। ନାଇଁ ସେମାନଙ୍କ ଦ୍ଵାରା ଘରକୁ ଏମିତି କହନ୍ତି ଠାକୁର ଆସନ୍ତି। ଦିନେ ସେଇଟା ଗାଈ ଗୋରୁ ରଖିଲେ ଭଲ।
କିଏ ହୋଲିରେ ଯେତେ ସଜ ହବ ଦେଖିବା।
ଆହା ହା ହା ହା। ସେ ତାକୁ ପୁରା ଲଗା ହେଇଥିବ ମାଳ ଫାଳ ପିନ୍ଧା ହେଇଥିବ କଲର୍ ବୋଳା ହେଇଥିବ ତାଠି
ଅତି ସୁନ୍ଦର।
ହୋଲି ଆଉ ଗୋଟେ କଣ ତାଙ୍କର ସେଇ ଦୋଳ ପୂର୍ଣ୍ଣିମା ନାଇଁ। ଦୋଳପୂର୍ଣ୍ଣିମାକୁ ସେମାନେ ପୂଜା ହୁଅନ୍ତି ନା।
ସୁନ୍ଦର ଦେଖାଯିବ।
ହୁଁ ତାପରେ ରକ୍ଷାବନ୍ଧନ ଗୋଟେ ହ ସେଇଥିରକୁ ବି ଗାଈ ପୂଜା ହୁଅନ୍ତି। ସେଥୁରୁକୁ ବି ଗାଈ ବଳ ଏ ସବୁ ପୂଜା ହୁଅନ୍ତି ନା ବଳଭଦ୍ରଙ୍କ ଜନ୍ମଦିନ ବୋଲି କୁହନ୍ତି ନା।
ଯେ ସଜବାଜ ହବା ଫୁଲ ଫୁଲ ତାକୁ ସଜେଇଦବ ଯେତେ ସେ ମୁଣ୍ଡ ଦେଖେ
ମୁଁ ମାନେ ଦେଖଉଥିବ ପୁରା ନାଇଁ?
ଦେଖେଇବ ମୁଣ୍ଡା।
ମାନେ ଆଉ ଛୁଆଙ୍କ ଭଳିଆ ଆଉ ନାଇଁ?
ହଁ ବାହାର ଖାଇବାର ଯଦି ଯା କି ଆଉ ହାତ ପଳେବା ପାଇଁ ଚେଷ୍ଟା କଲା ଆଉ କୋଉ ଗୋରୁ ତାଙ୍କୁ ମାରିକି ପୁରା ଗଡେଇ ଦବ।
ଓହୋ। ଏମିତି ଅଛି ଏନ୍ତି ଆଉ ହଁ କେହି ହାତ ମାରିବେନି।
ଭିଡିକି ଫୋଫାଡିଦବ ସମସ୍ତଙ୍କୁ।
ଘରେ ଯେମିତି ଭାଇ ଭଉଣୀ ଛୁଆ ଏମିତି ସବୁ ଥିଲେ ସବୁ ଜିଦି ଜାଦି କରନ୍ତିନି।
ହୁଁ।
ସେ ସେଭଳିଆ ଆଉ।
ଟିକେ ଗେଲ୍ହା ହେଇଯାଇଛି ଗୋଟେ ଗାଈ ନା ଆମର
ହଁ ହଁ ହ ଗୋଟିଏ ଆଉ। ଏବେ ଗୋଟେ ଛୁଆ ପଳେଇ ଆସିଲା ହେଇଯିବ ଆଉ।
କିନ୍ତୁ ଥିଲେ ପାଖରେ ସିଏ ରହୁନାହାନ୍ତି। ବାଛୁରୀ ଛୁଆ ଗୁଡା ବଞ୍ଚୁନାହାନ୍ତି।
ଓହୋ ହଉ ଠିକ୍ ଅଛି ଏବେ ରଖୁଛି ଟିକେଁ ଯାଉଚି ରୋଷେଇ କରିବି।